ମାମି କଣ କରୁଛ?
ହ୍ୟାଲୋ।
ହଁ ହ୍ୟାଲୋ।
ହଁ ବସିଛି।
କଥାଟା ଟିକେ ଲେଟ ରେ ବୋଧେ ଶୁଭୁ ମାନେ ମୁଁ କହିବା କେତେ ସମୟ ପରେ ଯାଇକି ପହଞ୍ଚୁଛି ଆଉ ଚା ପାଣି?
ହଁ ଚା ପିଇ ସାରିଲିନି ଚା। ପୁଅ ଟା କାନ୍ଦୁଛି କି ତମ ପୁଅ କାନ୍ଦୁେ ନାହିଁ ଦେହ ଭଲ ନାହିଁ ଟିକେ ନାଙ୍କୁ।
ଗରମ୍ ଯୋଗୁ।
ଗରମ ହଉଛି ଦେହ ଟିକେବି ଭଲ ଲାଗୁନି ତମ କୁନି ପୁଅଟା କାନ୍ଦୁଛି କି? କାନ୍ଦ ଶୁଭୁଛି।
ଗରମ କୁ କାନ୍ଦୁଛି ଟିକେ ଖେଳୁଛି ଟିକେ।
ହଁ ହଉ। ଆଉ ତମର କଣ ସବୁ ଏଇନା କରୁଚ?
ଆମର ଏଇ ଛା ଛାତ ଉପରକୁ ଯାଇଥିଲି ପୁଣି ପଳେଇ ଆସିକି ଟିକେ ବୁଲାବୁଲି କରୁଚୁ ଆଉ ଗରମ ହଉଚି।
ହୁଁ ହଁ ହଉ।
ଚମ୍ପା ଫୁଲ ଆମର ବଢିଆ ଚମ୍ପା ଫୁଲ ଫୁଟୁଚି।
ଅ ହଁ ଅ ହଉ। ଚମ୍ପା ଫୁଲ ସନ୍ଧ୍ୟାବେଳେ ଭଲ ବାସ୍ନା ଦଉଥିବ ଆଉ।
ମାମା।
ରୋଷେଇ?
ତରକାରୀ ଆଜି ପୋଟଳ ତରକାରୀ ହବ ଆଉ।
ହଁ, ଏଇ ଗରମରେ ରୋଷେଇ କରିବା ଟା ଏତେ ସହଜ ନୁହଁ। ଏଇ ଗରମ କୁ ନହେଲେ ତ ଅଚଳ। ପୁଣି ଖାଇବ କଣ ରୋଷେଇ ନ କଲେ।
ବହୁତୁ ଗରମ ହଉଚି।
ହଁ। ଏ ଗରମ ଦିନ ଟା କୁଆଡେ ପଳାନ୍ତାନି ଖାଲି ଥଣ୍ଡା ଦିନ ବର୍ଷା ବର୍ଷା ଦିନ ହୁଅନ୍ତା ଶୀତ ଦିନ ହୁଅନ୍ତା। ଗରମର ପ୍ରଶ୍ନ ହିଁ ଉଠନ୍ତାନି। ମଣିଷ ଟିକେ ଭଲରେ
ଯାଇଥିଲ? ହେଟା ଘରକୁ ଯିବ।
ହଁ ଯାଇଥିଲି ଯୋଉ ଗରମ କୁ ପୁଣି ଯୋଉ ମିଟିଙ୍ଗ ଭାରି ଟେ ଟେନସନ।
ହଁ ମ ମିଟିଂ ଆମର ଆଠଟାରେ ଥିବା ହବାର ଥିଲା ଟିକେ ମୋର ଲେଟ୍ ହେଇଗଲା ଆସିଲି ବାରଟା ବେଳକୁ ଆଉ। ଦେହ ଭଲ ଲାଗୁନଥିଲା ତ, ଲେଟ୍ ରେ ଉଠିଲି ଲେଟ୍ ଲେଟ୍ ସବୁ କାମ ଛିଣ୍ଡେଇ ଗଲାବେଳକୁ। ମିଟିଂ ଆ ଆଉ ଏଠି ସାରିକି ହେଠୁ ଆସିଲି ଆଉ।
ଆମ ଗାଁ ରେ ଏଇନା ବାହାଘର ଫାହାଘର ।
ଏଁ
କଣ କହିଲ ଝିଅ?
କଥାରା ଠିକ୍ ରେ ଶୁବୁ ଶୁବୁନି କଥାରା ଠିକ୍ ରେ?
ଏବେ ଶୁବିଲା?
ହଁ ଶୁବୁଚି କୁହ।
କହିଲି ତମ ଗାଁରେ କିଏ ରିଲେଟିଭ୍ ଏଇନା ବାହାଘର ଫାହାଘର ନାହିଁ ଗରମକୁ
ଆଁ ବାହାଘର ଏବେ କାଲି ଗୋଟେ ଗାଁ ପାଖରୁ ଜଣଙ୍କର ଗଲା। ଦିନରେ ବାହାଘର ହେଲା ଶୁବୁଥିଲା। ଆ କିଏ ଦେଖୁଚି ଗରମରେ ବାହାରକୁ ବାହାରୁଚି। ହେ ଘର ପାଖରେ। ଅଲଗା ଜାତିର ଆମ ଜାତିର ନୁହଁ। ଆଉ
ଖରା ଦିନିଆ ବାହା ହେଲେ ବରଯାତ୍ରୀ ଯିବ।
ଯିଏ ତ ବାହାଘର ହବ ହବ। ଆଉ ସମସ୍ତେ ବି ଭାରି କଷ୍ ଷ୍ଟ। ବନ୍ଧୁବାନ୍ଧବ ଗହଳି କି ଆ ଆହୁରି କଷ୍ଟ। ଖିଆ ପିଆ ସବୁ ହଇରାଣ।
ଯିଏ ବାହାହବ ତାକୁ ଗରମ ହବନି।
ନାଇଁ। ଯାହାର ଯୋଉଠି କି ସୁଝିବ ସେ ବାଧ୍ୟ ସେଠି ବାହା ହବାକୁ ଆଉ, ସେଇ ତାରିଖକୁ ଆଉ।
ହ ଆଜି ବି ଗୋଟେ ବାହାଘରିଆ ଥିଲା ଯେ ଏମିତି ଜଣେ ଫ୍ରେଣ୍ଡ ଙ୍କ ଫ୍ରେଣ୍ଡଙ୍କ ଝୀଆରିି ଯାଇଥିଲେ ଆମ୍ ଭଲ ବୁଲିକି ଆସିଲେ ମତେ ଡାକିଲେ ମୁଁ ଗଲିନି ଏ ଖରାରେ ମୁଁ କଣ ପାଇବି ସେ ବାହାଘରୁ। ମନ୍ଦିର ବାହାଘର ପୁଣି ଗରମରେ ମୁଁ ଚେତା ପୁଡ଼ି ଯିବି।
ବାଆର ଭଲରେ ଭଲରେ ହେଇଗଲା?
ହଁ ତାଙ୍କ ବାହାଘର ଭଲ ହେଲା ସେଇ ଗାଁରେ ତ ଆଉ। ସେଇ ଗାଁରେ ତା ବାହାଘର ହେଲା ଭଲରେ ହେଇଛି ଆଁ।
କଣ କହିଲ?
ତାପା ଯାଏ ଫଟୋ ଉଠେଇ ଆଣିନାହାନ୍ତି।
ଏ ସେ ଫୁଣି ପା
ହ୍ୟାଲୋ।
ହଁ।
ମୁଁ କହିଲି କାହିଁ ଫଟୋ ଉଠେଇକି ଆଣିନାହାନ୍ତି।
ହଁ ଆଣି ନଥିବେ ଆଉ ଗରମ ହଉଥିବ ଆଉ ଆଣି ନଥିବେ।
ହଁ
ହୁଁ ଆଉ ଏଇ ତ ଆଉ ଗରମ ହ ଏଇ ସବୁ
ତମ
ଆଉ କଣ? ଏବେ ତ ସବୁ ନୂଆ ନୂଆ ପ୍ରକାରର ସବୁ ନୂଆ ସ ଜିନିଷରେ ସବୁ ଲୋକ ଆଗେଇଲେ ଇଣ୍ଟରନେଟ ଯୁଗ ହେଲା। ଆଉ କିଏ ପୁରୁଣା ପ୍ରଥା ପୁରୁଣା ନୀତିକି ଅପଣାଉଛି। ସବୁ ନୂଆ ପ୍ରଥାରେ ଚାଲୁଛି ଆଉ।
ହୁଁ
ଏଇଟା ଯୁ ହୁଁ।
ତମ ଟାଇମ୍ ରେ
ଆଜି କଣ ଖାଇଥିଲ? ଖରାବେଳେ କଣ ଖାଇଥିଲ?
ତମ ଟାଇମ ବାହାଘର କେମିତି କିନି ହଉଥିଲା।
ଆମ ଟାଇମୀ ରେ ଆରେଜ ବି ହଉଥିଲା ଲଭ ବି ହଉଥିଲା। ସବୁ ସବୁ ଟାଇମରେ ସବୁଟା ହଉଥିଲା କିନ୍ତୁ ସେତେବେଳେ ଲଭଟା ଚୁପଚୁପ ରେ ହଉ ଏବେ ପୁରା ଖୋଲମ୍ ଖୋଲା ହଉଛି ନହେଲେ ସବୁ ଟାଇମ ରେ ସବୁ
ସବାରିରେ ବହା ହେଇ ଜୋର ଲାଗିବ।
କି
ହାଲୋ।
ହଁ ଲାଇଟ ଉରା ଜଳୁନଥିଲା।
ସେ ଯାଉଥିଲେ।
ନାଇଁ ସବାରିରେ ଖୁବ କମ ସବାରିରେ ଆମ ପୂର୍ବରୁ ଆହୁରି। ସବାରିରେ ଆମ ଟାଇମ ବେଳକୁ ବହୁତ ସବାରି କମି ଗଲାଣି ପୁରା ରେଆର କଉଠି କାଁ ଭାଁ ଗୋଟେ
ଆଉ ବା ବା ବାହୁନି କି ଯୋଉ କାନ୍ଦିବା।
କାନ୍ଦିବା ଟା ଥିଲା କାନ୍ଦିବା ଟା ଥିଲା। କିଏ କାନ୍ଦୁଥିଲା କିଏ କମ କାନ୍ଦୁଥିଲା ବାହୁନା କାନ୍ଦ ହେତେ ନଥିଲା ନାଇ ଏମିତି କମ କମ ଆମ ପୂର୍ବରୁ ଯୋଉମାନେ ବାହା ହଉଥିଲେ ବହୁତ ବାହୁନିକି କାନ୍ଦୁଥିଲେ। ଆଉ ବାହୁନା କାନ୍ଦ ଆଉ କିଏ କନ୍ଦୁଚି ଆଜିିକାଲି ତ ଆଉ କାନ୍ଦ ନାହିଁ ମେକପ ଲେ ଲିଭିଯିବ ବୋଲି କାନ୍ଦୁ ନାହାନ୍ତି ସିଧା ସିଧା ଯାଇି ଗାଡିରେ ବସୁଛନ୍ତି କି କାନ୍ଦ ଜାଣିଲେ ତ ଯିବୁ ଶାଶୁଘରକୁ ଆଉ କଣ ପାଇଁ କାନ୍ଦିବୁ କଷ୍ଟ କରିବୁ ଶାଶୁଘରେ ଯାଇ ବସି ପଡିବୁ ଆଉ।
ସେ ବାହାଘର ଯାଇସାରିଲା ପରେ ଶଷୁ ଘରେ କାନ୍ଦୁଛନ୍ତି।
ପଛେ ହଁଶ୍ ଶାଶୁଘରେ ମନ୍ ପକେଇ ପକେଇ ଟିକେ କାନ୍ଦିବା କଥା ଆଉ।
ତମ ଭଉଣୀ ବା ଅଛନ୍ତି ପା।
ଏ ଆମ ଭଉଣୀର ବି ବାହାଘର ସର୍ଲାଣି ତା ପୁଅ ତା ପୁଅ ଝିଅ ବାହା ହେଲେଣି ଆଉ।
ତ କାନ୍ଦିଥିଲ।
ତାଙ୍କ ବେଳକୁ ତ ମୋର ଛୋଟ ଟୋ ଛୁଆ ହେଇଥିଲା ଯେ ମୁଁ ଛୁଆ ଧରିକି ଖାଲି ଏପଟ ସେପଟ ହଉଥିଲି। ଆଉ ଏତେ କାନ୍ଦି ଭାଇ ମୋର ଭାଇ ଭଉଣୀ ଏକା ଦିନେ ବାହାଘର ହେଇଥିଲେ ଇଆଡେ ଭାଉଜ ଆସିଲା ଆଡେ ଭଉଣୀ ଗଲା ଟେକ୍ ଟେନସନ ବି ରେ କିଛି କାନ୍ଦି ହେଲାନି।
ଟେନସନ ଭିତରେ କାନ୍ଦିହେଲାନି।
ଆଡେ ଗଲେ ବାଟରେ ଭାଉଜ ଆସି ତାକୁ ସଜାଡିବ କେମିତି କଣ ଆସିବ ଇଏ ଆଉ କିଏ କାନ୍ଦୁଚି। କେତେବେ ପଳେଇଲା ଭଉଣୀ ମୁଁ ଜାଣିପାରିଲିନି। ନିଶ୍ଚୟ ଗୋଟେ ପ୍ରକାର ଅନୁଭୂତି। ତାପରେ ମୋର ଛୁଆ ଛୋଟ ଛୁଆ ଯେ ମୋ ପଛରେ ବୁଲୁଚନ୍ତି। ଏମତି ଆଉ ଏ ସେ ସମୟ ପୁରୁଣା କଥା ମନେ ଭୋଗେଇଲେ ଭାରି ମାନେ ସେ ସମୟର ଯୋଉ ଖୁସି ବାସି। ଯୋଉ ଭଲ ପାଇବା ଆଜିିକାଲି ଆଉ ଅଛି ବିଲକୁଲ ନାହିଁ ସେତେବେଳେ ଗୋଟେ ଅନାବିଳ ପ୍ରେମ। ଆନ୍ତରିକତା ଭଲ ପାଇବା ଆଉ ପରସ୍ପର ପ୍ରତି ଗୋଟେ ଯୋଉ ଭାବଟା ଥିଲା। ବର୍ତ୍ତମାନ ସେ ଭାବଟା ଆଉ ନାହିଁ ଆ ସବୁ ଜିନିଷ କୁତ୍ରିମ। ଭଲ ପାଇବାଟା ବି କୃତ୍ରିମ ଆଦାନ ପ୍ରଦାନ କୃତ୍ରିମ ସବ ବୁ କୁତ୍ରିମ ଆମ ଟାଇମ ଆଉ ଏଇ ଟାଇମ ଭିତରେ ବହୁତ ଫରକ ଅଛି। କଣ କରିବା ସମୟକୁ ନେଇକି ତାଳ ଦେଇକି ଚାଲିବାକୁ ପଡୁଛି ଆଉ। ହୁଁ ସମୟ ଅନୁଯାଇ
ଯୁଗ ସାଙ୍ଗରେ ହଁ ଯୁ ଯୁଗ ସାଙ୍ଗରେ ଚେଞ୍ଜ ହେବାକୁ ପଡିବ।
ହୁଁ ନହେଲେ ତମେ ହେଇଯିବ ବ୍ୟାକୁଆଡ ପଛୁଆ। କିଛି ଜାଣିନ କୁ ସଂସ୍କାରୀ ଲୋକ ଏଇଟା ତମକୁ କହ ତମ ଚିନ୍ତାଧାରାକୁ ବଦଳେଇବାକୁ ହେଲେ ଆଗକୁ ଟିକେ ଆଗେଇବାକୁ ପଡିବ। କଁ କରିବା ଜୁଗକୁ ତାଳ ଯାହା ହଁ। ଅ ଏଇ ଆ ଗାଉଁଲି କିଛି ଶିଖି ନାହାନ୍ତି କିଛି ଜାଣି ନାହାନ୍ତି। ହଉ ତାଙ୍କ ଚିନ୍ତାଧାରାକୁ ଆମେ ଆଗେଇବା ଆଉ।
ହୁଁଁହୁଁ।
ହଁ।
ହଉ ହଉ ଦୁଃଖରେ କହୁଛ ନା ନା ମନ କଥା ରା କହଚୁ।
ନାଇଁ ଏରା ଦୁଃଖ ନା ଆଉ ସେଇ ଯୋଉ ଭାବନା ଟା ବର୍ତ୍ତମାନ ଆସିପାରୁନି।
ଝିଅ ଗଲୁ ବାବାଙ୍କୁ ପାଣି ଦବୁ। ଆଉ ଚା କେତେବେଳେ ପିଇଲ।
ଚା ପି ସାରିଲିଣି ଗରମ ହଉଚି ଚା ବିସ୍କିଟ ଖାଇଲି ଲୁଡୁ ଭାଦି ଯେ ଲୁ ଡୁ ଦି ବାଲିଟ ଦି ବାଦି ଖେଳିବି। ସେ ବାଲ୍ଟି ଗୋଟେ ପାଖରେ ଥୁଆ ହେଇଛି ସେ ବାତିକି ବାଲ୍ଟି କହୁଚି ମୁଁ।
ଦି ବାଲଟି ହୁଁ।
ହଁ ହଁ ହୁଁ। ବେଳେ ବେଳେ ଏମିତି କଥା ଗୁଡା ହେଇଯାଏ ବେଳେ ବେଳେ କଥା ଗୁଡା ଏମିତି ବ ହେଇଯାଏ। ଗୁଳ ମତେ ତ ସମସ୍ତେ ଦେଇ ଦଉଛନ୍ତି ଆଉ ବୋହୁ ଦେଇ ଦଉଛନ୍ତି ନାତୁଣୀ ଦେଇ ଦଉଛନ୍ତି। ଆ ମୁଁ ସାର୍ଙ୍କୁ ବାହିବା ଏକସାଇଟେଡ଼ ମେଣ୍ଟ ହେଇକି ପୁରା ବଣା ଚଲେଇ ଦଉଛି। ଯୋଡି କରିଦଉଛି ତେଣୁ ମାଡ ହେଇକି ପୁରା ଗୁଳ ଆଉ। ଆଉ ବର୍ତ୍ତମାନ ବସି ବସିଚି ପୁରା ରେଭିନ୍ସ ପୁଲ ଭାବରେ ଆଉ ବାଦିଟେ ଖେଳିକି ଗୁଳ ଦେବି ତାପରେ ଜୁଆଡେ ଯିବି।
ପୁରା ଭେଦି ମାଡ ଆଉ।
ହୁଁ ଆଉ କଣ କରି
ରାତିରେ କଣ ଖାଇବ ଭାତ ନା ରୁଟି?
ନାଇଁ ରାତିରେ ଆଜି ଭାବିଛି ରୁଟି ଖାଇବି ରୁଟି ଖାଇବି କି ଭା ଭାତ ଖାଇବି ଭାବି ପାରୁନି ଆଜି କିଛି ନୁହଁ କିଛି ନୁହଁ ମ ମତେ ଯେ କିଛି ଚିନ୍ତା କରିନି ଏପର୍ଯ୍ୟନ୍ତ କଣ ଖାଇବିବୋଲି ଦେଖିବା ଆଉ। ତରକାରୀ କି ଦେଖିକି ଯାହା ଚିନ୍ତା କରିବେ। ରାତିରେ କଣ ତରକାରୀ ହବ ସେଇ ଅନୁଯାୟୀ କଣ ଖାଇବି ମୋର ଟିକେ ଖାଇବା ରୁଚି ଟା ଅଲଗା। ମୋର ଟିକେ ଖାଇବା ଟା ମନକୁ ନ ପାଇଲେ ସେଇ ଅନୁଯାୟୀ ଖାଇବା ଟାକୁ ମୁଁ ମନସ ମନସ୍ତ କରେ ଖାଇବି କଣ ନ ଖାଇବି। ଓହୋ ହୋ। ଟିକେ ଖାଇବା ଟା ମୋର ଟିକେ ଦରକାର ଭଲ ଲାଗୁଥିବ ପାଟିକି। କମ୍ ପଛେ ଖାଇବି ପାଟିକି ସ୍ଵାଦ ଲାଗୁଥିବ ନହେଲେ ଖାଇବିନି।
ଆଉ କଣ କରିଆ। ଯା ହଉ ଆଉ ତମର ସବୁ କଣ ଘରର ହାଲଚାଲେ। ଛୁଆ ପିଲାମାନେ କଣ କରୁଛନ୍ତି ହଇରାଣ କରୁଛନ୍ତି କି ନାହିଁ ତମ ଝିଅ ଏବେ କଣ କରୁଛି। ଘରେ ଆଉ ଅନ୍ୟମାନେ ସବୁ କେମିତି ଅଛନ୍ତି? କଣ ହାଲଚାଲ ସବୁ ତମର?